ହ୍ୟାଲୋ
ହୁଁ
କଣ କରୁଛୁ
କିଛି ନାଇଁ ଏଇ ଏମିତି ବାହାରେ ବୁଲୁଥିଲି ଆଉ ତୁ କଣ କରୁଛୁ?
ଏ କିଛି ନହିଁ ଗରମ ଲାଗୁଛି ତ ଆ ଟିକେ ସାତ ଘରୁ ଆସିଛି ଟିକେ ଅବନ ଦଉଛି ବସିଛି ଆଉ
ହଁ ବା କେତେ ଜୋରେ ବି ଖରା ହଉଛି
ହଁବା ଖରା ହଉଛି ତମ ଆଡେ ବି ହଉନି କି ଗରମ ଗରମ ଗୁଳ ଗୁଳ ତ ହଉଛି ବହୁତ ଜୋରସେ ଆଉ
ଗରମ ମାନେ ଆମ ଘରେ ପଶି ହଉନି ତାପରେ ଯାହାର ବି ଏସି ଥିବ ମାନେ ଭଲ ମାନେ ଥଣ୍ଡା ଲାଗୁଛି। ସୁଧ ଆମର ତ ମାନେ ଫାନ ବି କାମ ଦଉନି ମାନେ ଏତେ ଜୋରରେ ଗରମ ହଉଛି ତାପରେ ଯୋଉମାନେ ଏସି ଫସି ସବୁ ଲଗେଇ ଦଉଛନ୍ତି। ତାପରେ ଭୋଲଟେଜ ପାଉନି ତାପରେ ଭୋଲଟେଜ୍ ପାଉନି ଯେହେତୁ ଫ୍ୟାନ୍ ଟା ଆଉ ଏତେ ଜୋରେ ବୁଲିବ କି? ସେ ଧୀରେ ଧୀରେ ଧୀରେ ଏମିତି ବୁଲୁଛି
ଆରେ ମୁଁ ସେଇ କଥା କହିଥାନ୍ତ ତତେ ହଁ ବା ଆରେ ଏବେ ନାଇ କଣ କହିଲୁ ଆମ ଗାଁରେ ବି ସବୁ ଏ ପାଖାପାଖି ସବୁ ଲୋକ ରା ହେଉଚି ନେଇ ଆସିଲେଣି ଯେ ଏସି ଆଉ ବୋଲଟ ତେ ରାତିରେ ଟୋଟାଲ ହଉଛି ଫ୍ୟାନ୍ ଟା ଅପଡାଉନ୍ ଅପଡାଉନ୍ ହଉଛି। ଯୋଉ ମାନେ କଣ କହିଲୁ ଟିକେ ରେଜର ବୁଲିଲା ବେଳେ ଫୁନ ଟିକେ ଅଳ୍ପ ବୁଲୁଚି ପାଞ୍ଚାର ଫ୍ୟାନ ଦେଲା ପରେ କେ ବୁଲୁନି କଣ କରିବୁ କହୁନୁ ତୁ ଏତେ ଗରମ ହଉଛି ଆମ ଘରେ ପଶି ହୋଉନି
ଆମ ଆଡେ ମାନେ ବି ତିନି ଚାରି ଦିନ ହେଲାଣି ବର୍ଷା ଉଠଉଛି ବି ବର୍ଷା ବି ଠିକରେ ଟିକେ ହଉନି ମାନେ ପବନ ଯାହା ଟିକେ ଆଜି ଟିକେ ହେଇଥିଲା ଟିକେ ଥଣ୍ଡା ଲାଗୁଛି ନହେଲେ ଗରମ ମାନେ ଏତେ ଜୋରରେ ଗରମ ମାନେ ଯୁଆଡେ ବି ବାହାରୁ ବି ତୁ ବାହାରି ପାରିବୁନି ଯଡେ ବି ଯାଇଥିବୁ ପାଣି ବୋଟଲ ନେଇକି ମାନେ ଯିବାକୁ ପଡିବ ତୋତେ କାହିଁକିନା ଶୋଷ ଲାଗିଲା ତୁ ପିଇଦବୁ କୋଉଠି ଟିକେ ଆଉ କାହାକୁ ମାଗି ପାରିବୁ ନା ତାପରେ କିଏ ନେଇଥିବ ନ ନେଇେଥିବ ତୁ ନିଜେ ନେଇଥିବୁ ତୁ ପାଇଁ ଭଲ ତାପରେ ଖରା ତାପରେ ଲୋକ ବି ବାହାରି ପାରୁନାହାନ୍ତି ଖରାରୁ
ଆରେ ହଁ ମୁଁ ତ ମାର୍କେଟ ଫାର୍କେଟ ଯୋଉ ଟାଇମରେ ଯାଉଛି ମୁଁ ଯାହାହେଲେ ଗୋଟେ ଷ୍ଟଲ ଟେ ନେଇ ଯାଉଛି ପାଣି ବୋଟଲ ତ ସବୁବେ ନଉଛି ପାଣି ବୋଟଲ ନେଇକି କଣ ଖାଲି ଶୋଷ କଲେ ଖାଲି ଶୋଷ ଟା ମେଣ୍ଟେଇବା ପାଇଁ ଯାହା ପିଇବାକୁ ପଡିବ ନହେଲେ ତ ଯୋଉ ଖରା ସଂଷ୍ଟକ୍ ହେଇଯିବା ନହେଲେ କିନ୍ତୁ ପାଣି ଗୁଡା ତ ପୁରା ଗରମ ଫୁଟା ପାଣି ଭଳି ଯେମିତି ଫୁଟେଇକି ପାଣି ନେଇଛି ଗରମ ପାଣି ସେଭଳିଆ ହେଇଯାଉଛି ଆଉ କଣ ହଉଛି କହିଲୁ ଉଁ ମାନେ ଏତେ ଖରା ହୁଆ ହୁଏ ଯଦି ମୁଁ ଷ୍ଟଲ ଫଲ କିଛି ଗୋଟେ ନ ନେଉଛି। ଷ୍ଟଲ ଟା ଟିକେ ଓଦା କରିକି ପକେଇକି ବସ୍ ପାଖକୁ ଚାଲିକି ଆସୁଛି ଆଉ ନହେଲେ ବସ୍ ପାଖରୁ ପୁଣି ଘରୁ ସେମିତି ପକେଇକି ଆସୁଛି ନହେଲେ ଏତେ ଯୋଉ ଖରା ମୁଣ୍ଡ କ ହେଇଯାଉଛି ପୁରା ଖରାାରେ ମୁଣ୍ଡ ଫୁଣ୍ଡ ବିନ୍ଧୁଛି ଝାଳ ଖାଲି ଗମ ଗମ ବହୁଛି। ଆଉ ବସ ଟା ଚାନ୍
ହଁ ଖରା ହଉଛି ବୋଲିିକିବା ମାନେ ଆମ ଆଡେ ମାନେ ଯୋଉ ଧାନ ଫାନ ଯୋଉ ଚାଷ କରନ୍ତି। ମାନେ ସେରା ବି ଲୋକମାନେ କି କରିପାରୁନାହାନ୍ତି ମେନ୍ ତ ବାହାରକୁ ବାହାରି ହଉନି। ତାପରେ ବର୍ଷା ହେଲେ ସିନା ମାନେ ମାଟି ଟା ଓଦା ରୁହନ୍ତା ନା ଓଦା ରହିଲାଠୁ ଚାଷ ହବ ହେଲେ ଭଲ ନା। ତାପରେ ମାଟି ବି ତ ଓଦା ରହୁନି କି କିଛି ନାହିଁ ଶୁଖିଲା। ସେମିତି ଆମ ଆଡେ ମାନେ କେହି ଆମ ଗାଁ ଲୋକମାନେ କେହି କରିନାହାନ୍ତି ମନ ଦୁଃଖ କରୁଛନ୍ତି। ମାନେ ଖରା ଯୋଉ ହଉଛି ଏତେ ବର୍ଷା ହୁଅନ୍ତା ତା ଅପେକ୍ଷା ଭଲ ହୁଅନ୍ତା। ବସ୍ ତ ତିନି ଚାରି ଦିନ ହେଲାଣି ଉଠଉଛି ମୁଳୁ ରହୁନି ଆଜି ଯେମିତି ଆ ସନ୍ଧ୍ୟା ବଳେ ବର୍ଷା ଉଠେଇଥିଲା ଆମେ ଭାବିଥିଲେ ବର୍ଷା ହବ ବୋଲିକି। ଦେଖିଲା ବେଳୁ ଝିପିଝିପି ପକେଇଲା ଛାଡିଗଲା। ତାପରେ ଏଇ ସନ୍ଧ୍ୟା ବେଳୁ ତ ଟିକେ ଥଣ୍ଡା ଲାଗୁଛି ମୁଁ ବି ସେ ବାହାରକୁ ଏମିତି ବୁଲୁଥିଲି। ତୁ ତ ଛାତ ଉପରେ କହୁଛୁ ବସିଛୁ ଆଉ
ହଁ ବା ବର୍ଷା ଟା ଟିକେ ଜୋରସେ ଏଇ ଏଇ ଆଉ ଟିକେ ପୂର୍ବରୁ ବା ଖାଇକି ଉଠିକି ଆସିଲି ଆଉ। ମୁଁ ହେଲି ଗରମ ହେଉଛି ଉପରକୁ ପଳେଇ ଆସିଲ। ମୁଁ ଖାଇଛି ଭାତ, ଡାଲି, ଆଉ ଭଜା, ମିକ୍ସଚର ଆମ୍ବ ଏଆ ଖାଇଛି ଆଉ ବାକିି ଉଠି ଆସ୍ କି ତୁ କଣ ଖାଇଛୁ?
ମୁଁ ବି ସେଇ ଭାତ, ଚିକେନ ଆଉ ମଟର ତରକାରୀ, ଆମ୍ବ ଏଇ ଏମିତି ସବୁ ଖାଇଛି ଆଉ
ହଁ ହ।
ଆଉ ଘରେ ସମସ୍ତେ ଭଲ?
ହଁ ଘରେ ଭଲ। ତମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ। ମାନେ ତମ ଆଡେ ସବୁମାନେ ସମସ୍ତେ ଏ ସି ଲଗେଇଛନ୍ତି?
ଆମ ଆଡେ ଏ ସିି ଦେଇକି ମାନେ ପ୍ରାୟତଃ ଧର ଆମ ଅ ଗାଁରେ ପାଖାପାଖି ପଚାଶଟା ଘର ହଉ କି ଷାଠିଟା ଘର ଧର ଅଛନ୍ତି। ଧର ହେଲା ତା ଭିତରୁ ପାଖାପାଖି ତିରିଶ ଟା ଘର କି ଚାଳିଶ ଟା ଘର ଉଁ-ଉ-ଉ ପାଖାପାଖି ଏ ସି ଲଗେଇ ଦେଇଛନ୍ତି। ତିରିଶଟା ଘର ଭଳିଆ ଏ ସି ଲଗେଇ ଦେଇଛନ୍ତି। ଆଉ ଯୋଉ କୋଡିଏ ତିରିଶ ରହିଲେ ସେ ପୁଣି କଣ କରିବେ। ଆଉ କିଏ କିନ୍ତୁ ଇଏ ସ ପ୍ରାୟତଃ ଘରେ ଇନଭେଟର ଫୁନ୍ ଲଗେଇ ଦେଇେଇଛନ୍ତି। ତାପରେ ଇନଭଟର ତ ଛାଡ଼ ଲାଇନ୍ ରହିବ। କିନ୍ତୁ ଏ ସିି ପ୍ରାୟ ଘରେ ଯୋଉ ତିରିଶ ଚାଳିଶ ଟା ଘରେ ଲଗେଇ ଦେଇଛନ୍ତି ଯେ, ଆଉ ଯୋଉ ମାନଙ୍କର ଧର ଆମର କଣ ଏ ସି ଅଛି କି। ଆଉ ଫ୍ୟାନ୍ ଲଗେଇଲା ବେଳେ ଦି ଏ ରାତିରେ ତ ଗୋଟେ ପ୍ରକାର ଟିକେ ଅପଡାଉନ୍ ଅପଡାଉନ୍ ହଉଛି। ଦିନଟା ଟୋଟାଲ୍ ଫ୍ୟାନ ବୁଲୁନି ଖରାବେଳ ଟା ସାରା ଫ୍ୟାନ୍ ଟୋଟାଲ ପାଞ୍ଚରେ ଦେଇକି ବି ଯେମିତି କି ଯେମିତି ଲାଇନ ନଥିଲେ ଡିମ୍ ଥିଲା ଭଳିଆ ଯେମିତି ପୁରା ବୁଲୁ ଯି ବୁଲୁଛି ବୁଲୁଛି
ହୁଁ। ସେମିତି ତ ହଉଛି ଆଉ ତାପରେ ବର୍ଷ ବର୍ଷା ଯେଉ ହଉଥିବ ବର୍ଷା ହଉନାଆନ୍ତି କି ୟାଡେ ପବନ ନଥିବ। ଯୋଉ ଦିନ ଲାଇନ ଟା କଟିଯିବ ତାପରେ ମାନେ ମାଲିକ ବି ଆସିବନି ଇ-ଇ ଅଧଘଣ୍ଟେ ଘଣ୍ଟେ ଏମିତି ଗଲାପରେ ଲାଇନ ଆସିବ। ସେତେବେଳକୁ ବି ବହୁତୁ ଜୋରେ ଗରମ ଲାଗୁଥିବ?
ହଁ ବା ନାଇ ଏତ ବର୍ଷା ଫର୍ଷା ଟିକେ ଉଠେଇଲେ ତ ପବନ ଟିକେ ଦେଲା ମାତ୍ରେ ତ ଲାଇନ୍ ପଳଉଛି ଆଉ। ତାପରେ ଉଁ-ଉ-ଉ ଗଛ ବଛ ଗୁରା ଦେଖୁନୁ କୋଉଠି ଭାଙ୍ଗି ଭୁଙ୍ଗା ଗଲା ଗଲା ତ ସେଦିନ ଲାଇନ ଆଉ। ସେ ଏ ଆଗରୁ ବରଂ ଦି ଦିନ ତିନି ଦିନ ପଳଉଥିଲା ଏବେ ଏତେ ଯାଉନି। କିନ୍ତୁ ତଥାପି ରାତି ହେଇଯାଉଛି ସକାଳ ହେଇଯାଉଛି ଆସିଲା ବେଳକୁ ଆଉ
ସେଇଟା ମାନେ ଖରା ଟା ମେନ୍ ହଉଛି ତାପରେ ରଜ ଫଜ ଯୋଉ ଆସୁଛି ଖରା ଟା ଯଦି ନ ନ ହୁଅନ୍ତା ବି ଏତେ ଭଲ ହୁଅନ୍ତା।
ହଁ ଟିକେ ବର୍ଷା ହେଲେ ହଁ ନାଇଁ ନାଇଁ ଟିକେ ବର୍ଷା ହେଲେ ସିନା କୁଆଡେ ଏଇ ଯୋଉ ରଜ ଫଜ ଆସିଲାଣି ଏ ବର୍ଷା ଟିକେ ହେଲେ ସିନା କିଏ ଗୋଟେ ବନ୍ଧୁବାନ୍ଧବ ଆସିଲେ ଟିକେ ବୁଲାବୁଲି କରିବେ କିଏ କଣ କରିବେ ଏଇ ଯୋଉ ଖରାରେ କୁଆଡେ କଣ ବୁଲି ଯିବୁ କହିଲୁ।
ବୁଲି କଣ ଘରୁ ତ ବାହାରିବା ପାଇଁ ଇଚ୍ଛା ହବନି
ହଁ ବା ଘରୁ ତ ବାହାରିବାକୁଛାଣିବନି
ଖାଲି କହିବ ଫ୍ୟାନରେ ଲାଗିଥିବ ନହେଲେ ଏସି ଟେ ନହେଲେ ତଳେ ଫ୍ୟାନ କଣ ଲଗେଇ ଦେଇେଇଥିବୁ ଖାଲି କହିବୁ ମୋ ହେରେ କିଏ ଯାଉଛି ବାହାରାରୁକୁ ଇଏ ସେ ଏମତି ତି ଖାଲି ଲାଗିବ ବର୍ଷା ଯଦି ହୁଅନ୍ତା କି ନହେଲେ ଭଲ ପାଗ ଯେମିତି ଦି ତିନି ଦିନି ହେଲାଣି ଦଉଛି ସେମିତି ରଜକୁ ହେଲେ ତ ରଜ ବେଳକୁ ଅଧିକ ପୁରା ଖରା ହବ
ନା ତୁ କହନା ରଜ ବେଳକୁ ଖରା ହେଲେ ଆଉ ମଣିସ କିଛି କରିପାରିବ ନା ବାହହାରକୁ ଯାଇପାରିବ ନା କଣ ଇଏ କରିପାରିବ ତାପରେ କଣ କହିଲୁ ଏଇ ଯୋଉ ଗରମ ହଉଛି ବୋଲି ତାପରେ ଆମର ଯୋଉ ମାର୍ବଲ ଘର ପୁରା ତାତି ଯାଉଛି ତାପରେ ଆଉ ଗୋଟେ ଘର ପାଖରେ ରୋସେଇ ଟା କରୁଛି ବୋଲି ସେ ରୁ୍ମରେ ବି ସବୁ ତାତି ଯାଉଛି ବାମ୍ଫ ବାହାରୁଛି ପୁରା ସେ କ ମୁଁ ଗୋଟେ କଣ କହିଲୁ ଚୂନ ଚୂନ ଦେଲେ ତା ଛାତ ଖରାପ ହେଇଯିବ ଛାଡ଼ିଯିବ କିନ୍ତୁ ଏମିତି ଯଉ ଗୋଟେ ଅଠା ଆଉ ଗୋଟେ କଣ ୱାଇଟ ସିମେ ଣ୍ଟ ଆଉ ଗୋଟେ କଣ ଏମିତି ଚୁନ ଟାଇପ ର ଏମିତି ସବୁ ଆସୁଛି। ଛି ଛାତ ଉରା ଲଗେଇଦେଲେ ତଳ ଉରା ଥଣ୍ଡା ଲାଗୁଛି ମୁଁ ଯାଇକିବା ହଁ ଥଣ୍ଡା ରହିବ ଆଉ ଛାତ ଉପରେ ବି ବେଶୀ ଖରାପ ପଡିଲେ ଛାତ ତାତିିବନି କିଛି ହବନି ସେଇଥିରୁ ମୁଁ ଯାଇକି ଗୋଟେ ନେଇକି ଆସିଛି ଲଗେଇବା ପାଇଁ ଆଉ ଏସି ତ ଆଣି ହବନି
ଏତେ ତ ବହୁତ ପଇସା ହଁ ବହୁତ ପଇସା ଥିଲେ ହବନା ହଁ।
ଚାଲିଚି ତାପରେ ଏଇନା ତ ଆଉ ଆଣିହବନି ସଡନଲି ତାହଲେ ସେଇଆକୁ ବାପା କହିଲେ ଯାଇକି ନେଇଆସେ ସେଇଟା ବଂର ମାରିଦବା ସେଇଟା ଆଣିଛି କିନ୍ତୁ ମାରିନି ମାରିବୁ ଆଉ।
ଏବେ ମାରି ବ ନା ଆଉ ଖରା ଗଲେ ମୁଁ କଣ ମାରିଲେ ନା ଆଉ ଲାଭ ଭ କଣ
ନା ସେଇଆବା ଏବେ ମାରିବୁ ଯେ ବାପା ଆସିବେ ତ କହୁଥିଲେ କାଲି ପହରଦିନ ଆଡକୁ ସେ ଯଦି ଆସନ୍ତି ତାହେଲେ ମାରିବୁ ଆଉ ଆଉ ମୁଁ ଏକା ମାରିବି ତାପରେ ସେଟା ପୁଣି କଣ କହିଲୁ ତାର ଗୋଟେ ଅଛି ରୁଲଟେ ଅଛି ଏ ତାର ନିୟମ କଣ କହିଲୁ କି ସେଟା ଖରାରେ ମାରିବନି ଯେତେବେଳେ ମାନେ କଣ କହିଲୁ ଆଜିଠାରୁ ରାତିରେ ହୁଁ ରାତିକି ରେ ଭେଦେ ଦେଇକି ରଖିଦବୁ ତ ଭୋର ଭୋର ଚାରିଟା ସାଡେ ଚାରିଟା ପୁରା ଅନ୍ଧାର ଥିବ ଉଠିକି ତା ପୂର୍ବରୁ ଛାତ ସଫା କରିଥିବୁ। ତାପରେ ରାତିରେ ଗୋଳେଇକି ରଖିଦେଇଥିବୁ ଭୋରୁ ଭୋରୁ ଉଠିକି ମାର ଦବ ମାରିଦେଲେ ସେ ଦିନଟା ମାନେ ତାର ଖରାରେ ଶୁଖି ଯାଇଥିବ ଆଉ କଣ। ଆଉ ଏଇୟା ଭଲ ଚୁନ ରେ ମାରିଦେଲେ କଣ କହିଲୁ କିଛି ଦିନ ଗଲେ ଚଲା ବୁଲା କଲେ ଛାଡି ଛୁଡା ଯିବ ହେଲା। ଆଉ କିନ୍ତୁ ହଁ ପାଞ୍ଚଛଅ ମାସ ପରେ ଛାଡିଯିବ କିନ୍ତୁ ଏଟା କଣ ବର୍ଷେ ଦି ବର୍ଷ ଆରାମ୍ ସେ ଯିବ।
ମାନେ କଣ ତମର ସବୁ ଘର ମାର୍ବଲ ପକେଇ ଦେଇଚ କି?
ନାଇଁ ସବୁ ଘର ମାର୍ବଲ ପଡ଼ିନି ଯେ କିନ୍ତୁ ସବୁ ଘର କହିବାକୁ ଗଲେ ସବୁ ଘର ପଡ଼ିଚି କେବଳ ଗୋଟେ ଘର ପଡ଼ିନି।
ମୋତେ ଶୀତ ଦିନଟା ବହୁତୁ ଭଲ ଲାଗେ କିନ୍ତୁ ଲୋକ କୁହନ୍ତି କି ଶୀତ ଦିନଟା କେବେ ଯିବ କି କଣ ବର୍ଷା ଦିନ ତ ଭଲ ଲାଗେନି ତାପରେ ଖରା ଦିନ ବି ତ ଖରା ହବ ତ ବାହାରି ପାରିବୁନି ବର୍ଷା ଦିନେ କଣ ବାହାରେ କାଦୁଅ ଫାଦୁ ହେଇଥିବ କୋତରା ଭାରି ଲାଗିବ ଶୀତ ଦିନ କଣ ଗୋଟେ ପରଫେକ୍ଟ ମାନେ କି ଘରେ ତୁ ଥା କି ବାହାରକୁ ଯା ଜ୍ୟାକେଟ ଫାଟେ ପିନ୍ଧିକି ତୁ ମାନେ ଯୋଉ ଠିକି ହେଲେ ଯାଇପାରିବୁ। ଖରାରେ ତୁ ଏମିତିରେ ବାହାରକୁ ବାହାରି ପାରିବୁ ନା ମାର୍କେଟ ଯାଇପାରିବୁ ହଁ।
ଶୁନୁ ମାନେ କଣ ଦେଖ ସବୁ ଋତୁରେ ଭଲ ସେମିତି କହିବାକୁ ଗଲେ ବର୍ଷା ହେଲେ ଥଣ୍ଡା ଲାଗିବ ଉ ଯାହାର କଣ ଏଇଆ ଆମେ କଣ ବାହାରକୁ ଯିଏ ଘର ବାହାରକୁ ସବୁ ଯାହାର ଘର ବାହାରେ ସବୁ କାମ କାଦୁଅ ଫାଦୁଅ ଯିବା ସିଆ କରିବୁ ତ ତାକୁ କୋତରା ଲାଗିବ ତା ପାଇଁ ବର୍ଷା ଦିନ ଟା ଭଲ ନୁହେଁ କିନ୍ତୁ ଉଁ ଆଉ ଯିଏ କଣ ତାର ଘର ଭିତରେ ସବୁ ଅଛି ବାସନ ଫାସନ ମାଜିଦବ ରୋଷେଇ ଘର ଘର ଭିତରେ କରିବ ଯାହା ବାଥରୁମ୍ ଫାଥରୁମ୍ ଘର ଭିତରେ ଥିବ ତ ତାକୁ କଣ ନା ହଁ ବର୍ଷା ଦିନ ମୋ ପାଇଁ ଭଲ ଖରା ଯାହାର ଏସି ଥିବ ଘରେ ଇନଭେଟର୍ ଥିବ ମୋ ନାଇଁ ମୋ ପାଇଁ ଖରା ଦିନ ବି ଭଲ ବର୍ଷା ଦିନ ବି ଭଲ ଶୀତ ଦିନ ବି ଭଲ କିନ୍ତୁ ଆମେ କଣ ଆମେ କଣ ଆମକୁ ତ ଯାହାଲେ ଗୋଟେ କାମ କରିବାକୁ ପଡିଲେ ତ ବାହାରକୁ ଯିବାକୁ ପଡିବ। ତାପରେ ଖରା ତ ବାହାରକୁ ଯିବାକୁ ପଡ଼ିବ ଏସି ନାହିଁ ଯେତଳେ ତ ଗରମରେ ରହିବାକୁ ପଡ଼ିବ ତାପରେ ପରେ ଏୟା ଆମକୁ କଣ ଲାଗୁଚିନା ଆମକୁ ହଁ ଶୀତ ଦିନ ଟା ଭଲ ଶୀତ ଦିନେ ଯୁଆଡେ ଗଲେ କିଛି ଅସୁବିଧା ନାହିଁ ତୁ ଯେତେ ଯୁଆଡେ ବୁଲେଇ କିଛି ଅସୁବିଧା ନାହିଁ ଥଣ୍ଡା ଅବଶ୍ୟ ଟିକେ ଲାଗିବ ବରଂ ଗରମ ପାଣି କରିକି ଗାଧେଇବ କି ଯାହା ହ ଇଏ ସେ ଆଉ ନହେଲେ ସବୁ ଭଲ ଲାଗେ।
ତୁ ବୋଧେ ଗରମ ପାଣିରେ ଗାଧଉନା କଣ ନାଇଁ କି ସେ ଯୋଗୁ କହିଦେଲୁ।
ଆଉ କି କ ଥା ଏ ଯୋଉ ଥଣ୍ଡା। ଏ ବୋପା ମା ଏ ଯୋଉ ଥଣ୍ଡାରେ ଖାଲିଲେ ସକାଳୁ ପୁରା ମୁଁ ଗାଧୁଏ ତ ସକାଳୁ ମାନେ ଛଅଟା ସାତଟା ବେଳୁ ଯୋଉ ଥରଥର ଶୀତରେ ପୁରା ଖାଲି ଥରଥର ଯାଉଥିବ ମଣିଷ କୁହୁଡି ଛାଡ଼ି ନଥିବ ଏଇଆ ହୋଉ ଶୁଣୁ। ତୁ କଣ ଗୋଟେ କର ମୁଁ ଯାଇକି ଟିକେ ଆସେ ଘରେ ତଳେ ଡାକିଳେଣି ସୁନ୍ଧେଇକି ଆସେ କରିବି ପରେ ଆ।
ହଉ।
ହଁ ହଁ।